କ
କଣ କରିବା ଏଇନା ମଧ୍ୟାହ୍ନ ଭୋଜନ ସୋଇଲା ରହିଲା ପରେ ଆମେ ବର୍ଷା ଉଠେଇଛି ଆମେ ଏଇଠି ଟିକେ ବସି ଛୁ ଆଉ ମଧ୍ୟାନ ମଧ୍ୟ୍ୟ ଭୋଜନ ରେ ଭାତ ଡାଲମା ଆଉଚୁରା ଆମ୍ୱ
ହୁଁ।
ଶାଗ ଭଜା ଏତି ଖାଇଥିଲୁ ଆଉ। ହୁଁ।
ହଁ ଆଉ ଆଉ ପୁରୀ ମନ୍ଦିର ଜଗନ୍ନାଥଙ୍କ ବିଷୟରେ କିଛି କହିଲ।
ପୁରୀରେ
କେମିତି କଣ ରୋଷେଇ ହୁଏ ତାଙ୍କ ଭୋଗର ନାଁ ସବୁ କୁହ?
ପୁରୀରେ ଜଗନ୍ନାଥ ତାଙ୍କ ବଡ ଭାଇ ଆଉ ତାଙ୍କ ସାନ ଭଉଣୀ କି ନେଇକି ଖସିଛନ୍ତି।
ହୁଁ।
ତ ମହାପ୍ରସାଦ ରୋଷେଇ ହୁଏ। ଛପନ ଭୋଗ ରୋଷେଇ ହୁଏ। ମହାପ୍ରସାଦ ତ
ହ
ସବୁ ଖାଦ୍ୟର ନାଁ ବି ଜଣା ନାହିଁ।
ହୁଁ।
ହୁଁ।
ଆ କଣ ତାଦେହରେ ଏ ରନ୍ଧା ଯାଏବା ଉ ଅବଡା ଡାଲି, ବେସର ହଁ ମିକ୍ସ ଭେଜ ଯୋଉ ମିଶାମଶି ତରକାରୀ ମଉ ଆଉ ଖେଚୁଡି ଘିଅ ଅନ୍ନ ଗୋଟେ। ଗଟେ ଆଉ ଅମାଲୁ। ଗଜା ଫେଣୀ ଏସବୁ ତାଙ୍କ ପାଖରେ ଭୋଗ କରାଯାଏ। ହୁଁ।
ଆଉ ଆଉ ତମେ ତମେ କଣ ଖାଇଛ ମଧ୍ୟାହ୍ନ ଭୋଜନ ରେ?
ମୁଁ ଖାଇଛି ପଖାଳ ଭାତ, ଆଳୁ ଭର୍ତ୍ତା, ଡାଲମା, ଶାଗ ଭଜା, ବଢିଚୁରା, ଏଇ ସବୁ ଆଉ। ଆମ୍ବ। ହେଇଛି ଆଉ ତାପରେ ଏବେ ତ ଆଁ। ହଁ। ପଖାଳ ତ ଆମ ଓଡିଆର ଉଁ- ପରମ୍ପରା ଗୋଟେ ଖାଦ୍ୟ। ଏଟାକୁ ସବୁବେଳେ ଖରାରେ ଖାଆନ୍ତି, ବର୍ଷାରେ ମଧ୍ୟ ଖାଆନ୍ତି ସବୁବେଳେ ଖାଆନ୍ତି।
ଆ ଅହ।
ଶୀ- ଶୀତ ଋତୁରେ ମଧ୍ୟ ଖାଆନ୍ତି ତାପରେ ଏବେ ଜଗନ୍ନାଥ ତ ଉଁ ଜର ରେ ଥିବେ ଆଜିଠାରୁ। ଆଉ ତାପରେ କେତେ ଦିନ ଯାଏଁ ଜରେ ରହି ବେ।
ଉଁ ଜଗନ୍ନାଥଙ୍କୁ ପନ୍ଦର ଦିନ ଯା ଅଣସରରେ ରହିବେ। ଶହେ ଆଠରେ ଗରା ଜଳରେ ସ୍ନାନ କରିଛନ୍ତି ତ। ଏଇନା ପନ୍ଦର ଦିନ ଅଣସରରେ ରହିବେ। ଆଉ ସମସ୍ତଙ୍କୁ ଏଇ ଟାଇମ୍ ଟିଏ ଧିଅ ମୁଣ୍ଡ ଭଲ ରୁହେ ନା।
ହଁ।
ହଁ ଆଉ ବାଗେଇ ସାଗେଇ ଟିକେ ରହିବ ଆଉ।
ହୁଁ।
କୁ ଆଉ ନହେଲେ ଫେରେ ଦେହ ଅସୁସ୍ଥ ହେଇଯିବ।
ଉୁଁ। ହୁଁ ତାପରେ ଆମେ ଖାଇବା ବିଷୟରେ କହିବା ପଖାଳ ବିଷ୍ ସୟରେ। ଆମେ ଯୋଉ ପଖାଳ ଖାଉ ସେଟା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଆଁ- ତାପରେ ଆମର ଖାଉ ଗୋଟେ ଦହି ପଖାଳ ଗୋଟେ, ସଜ ପଖାଳ ଗୋଟେ। ଛୁଙ୍କ ପଖାଳ ଗୋଟେ ଖାଉ ଦହି ପଖାଳ ହଉଚ଼ି ମାନେ ଏ ମା ଯୋଉଟା ପଖାଳ ହେଇଥିବ ପୂର୍ବ ଦିନର ବାସି ଭାତକୁ ରଖା ଯାଇକି ଯୋଉ ଅ ପଖାଳ ଟା ପ୍ରସ୍ ପ୍ରସ୍ତୁତ କରାଯାଇଥାଏ ତା ପରଦିନ ତା ଧେରେ ଦହି ପଡିଥାଏ। ତାକୁ ଆମେ ଦହି ପଖାଳ ବୋଲି କହୁଥାଉ। ତାପରେ ସଜ ପଖାଳ ହେଲା ଯୋଉ ଭାତ ଟା ରନ୍ଧା ଯାଇଥାଏ। ଏ ତାରକୁ। ହଁ ଯୋଉଟା ଦିନେରେ ଭାତ ସାଙ୍ଗେ ସାଙ୍ଗେ ରନ୍ଧା ଯାଇଥାଏ ତାକୁ ଧୋଇକିନା ହୁଁ ପାଣି ପୂରେଇକି ଖାଆନ୍ତି ତାକୁ କୁହାଯାଏ ସଜ ପଖାଳ। ତାପରେ ଛୁଙ୍କ ପଖାଳ ଯୋଉଟା ଭେର୍ସୁଙ୍ଗ ପତ୍ର, ଫୁଟଣ, ଲ ତା ତେଲରେ ଯୋଉଟା ବଘରା ଯାଇଥାଏ ତାକୁ କୁହନ୍ତି ଛୁଙ୍କ ପଖାଳ। ହଁ ଛୁଙ୍କ ପଖାଳ, ଆଳୁ ଭର୍ତ୍ତା, ଶାଗ ଭଜ୍ ଯା ବଢିଚୁରା ଏ ସବୁ ଲଗେଇକି ଓଡିଆ ମାନେ ଆମର ଖାଆନ୍ତି ତାପରେ ଯୋଉମାନେ ସବୁ କୃଷକ ବିଲକୁ ଯାଆନ୍ତି କାମ କରିବା ପାଇଁ ସାଙ୍ଗରେ ବି ପଖାଳ ଧରିକି ଯାଇ ଥାନ୍ତି ଉଁ ଖାଇୟା କୁ ନେଇକି ଦୁଇ ପହରେ ସେଗୁରା ଖାଆନ୍ତି ଉଁ। ତାପରେ ଆମର ବି ଏଠି ଚାଉଳ ଓଡିଆ ଘରେ ପ୍ରସ୍ତୁତ୍ କରାଯାଏ ଯେମିତି କି ଧାନ କୁ ଉଁଶେଇକି ତା ଭିତରୁ ଧାନ ଫୁଟେଇକି ଚାଉଳ ବାହାର କରାଯାଏ।
ତମ ଘରେ ସେମିତି କରନ୍ତି।
ହଁ ଧାନ ଉଁଷା ଯାଏ ତାପରେ ଧାନ କୁଟିବାକୁ ଦିଆଯାଏ ଚାଉଳ ସେଥିରୁ ପ୍ରସ୍ତୁତ କରାଯାଏ। ତାପରେ ସେଇଟା ଭାତ ରନ୍ଧାଯାଏ।
ହେଲେ ହୁଅ ପପ୍ ଉଆ ପକ୍ଷିଆ ଯୋଉ ଧାନ ଟା କେମିତି କରାଯାଏ?
ଉଆ ଅପେକ୍ଷା ତ ମୁଁ ଜାଣିନି ତମେ କୁହ।
ଉଆ ଅପେକ୍ଷା ଧାନ ଟାକୁ ଆମେ ଯୋଉ ଥରେ ଆମେ ଧାନ ମିସ୍ଉ ବମ୍ଫଉ ତାପରେ ଯୋଉ ଗୋଟେ ଉଷଉ ଦି ପ୍ରକାର କଲେ ଉଷୁନା ହୁଏ ଆମେ ଉଆ ପକ୍ଷିଆ ଟାକୁ ଗୋଟାଏ ଥର ଉଷେଇବା।
ଗୋଟା ଏଥର ଉଷେଇ ବଫେଇବା ତାକୁ ଆଉ ଆଉ ଥରେ ପାଣି ପୁରେଇବାନି ଆମେ। ଏକାଥରେ ଶୁଖେଇବା ନେଇକି ହଁ। ସେଠୁ ଶୁଖେଇବା ସେଥିରେ ଶୁଖେଇଲେ ଆମେ ଉଆପଖିଆ ହୁଏ। ସେତ ଦେହକୁ ବହୁତ ଭଲ ସେଟା ପ୍ରଥମିରେ ଏଣ୍ଡୁରି ପି ଠା କରାଯାଏ।
ହଁ ଏଣ୍ଡୁରି ପିଠା କେମିତି କରାଯାଏ କୁହତ? ପ୍ରୋସେସ୍ ପ୍ରସ୍ତୁତି ପ୍ରଣାଳୀ।
ଉଆ ପକ୍ଷିଆ ଚାଉଳରେ ଚୁନା ହେଇଥାଏ। ଆଉ ବିରି ପାଣିରେ ପକାଉ ଓଦା ହେଇକି ତାପରେ ଗୋଳା ଯାଏ ହେଉଟୁ ଉଁ ଗୋଳା ହେଇ ରହିଥାଏ ସେଠୁ ଅଷ୍ଟମୀ ଦିନ ସକାଳେ ହଳଦୀ ପ ର ଧିରେ ଯେ ଛେନାପୁର ଦେଲା ଯେ ସାଧା ପିଠା କଲା। ବହୁତ ଭଲ ଲାଗେ ଆଉ।
ହୁଁ ପ୍ରଥମାଷ୍ଟମୀ ଦିନ ବି ଆମର ଘରର ବଡ ଯୋଉମାନେ ଥାଆନ୍ତି ସେମାନେ ନୂଆ ଡ୍ରେସ୍ ପିନ୍ଧନ୍ତି ପୂଜା ହୁଅନ୍ତି ପ୍ରଥମାଷ୍ଟମୀ ତାକୁ କୁହାଯାଏ। ଉ ହୁଁ ତାପରେ ହଁ ମୁଁ ବି ଅଷ୍ଟମୀ ହୁଏ ନୂଆ ଡ୍ରେସ୍
ହଁ ସମସ୍ତେ ହଁ। ମାମୁଁ ଘରୁ ଆସୁଥିବ।
ହଁ ତାପରେ ଆମ ଓଡିଆ ଘରେ ଗୋଟେ ଅଛି ଢିଙ୍କି ମାନେ ଢିି ଙ୍କି ରେ ବି କୁଟା ଯାଏ।
ଧାନ ହୁଁ। ଆଗେ ସବୁ ଢିଙ୍କିରେ ଧାନ କୁଟୁଥିଲେ ସେଥିରୁ ଯେତେ କଷ୍ଟ ହଉ ବି ଚାଉଳ ବାହାର କରୁଥିଲେ।
ହଁ।
ଆଉ ଏବେ ଢିଙ୍କି ସରିି ସରି ଆସିଲାଣି ତଥାପି
ହୁଁ ହଁ ଗାଁ ରେ ଗାଁ ଗହଳିରେ ଢିଙ୍କି ବି ଅଛି। ଆମ ଗାଁ ରେ ଯେମିତି ଗୋଟେ ଢ଼ି ଙ୍କି ଅଛି ତା ଦେହରେ ଚାଉଳ କୁଟା ହଉଛି ସେଇଭଳି ଆଉ। ହଁ।
ଆଉ ଢ଼ିଙ୍କି, ଶୀଳ ଶୀଳ ଶୀଳ ଚକି ନା ଆଉ କତିରେ। ସେମିତି ଆମର ଚକି ବି ଲୋପ୍ ପାଇବାକୁ ବସିଲାଣି ସବୁ ଗ୍ରାଇଣ୍ଡର କଲେ। ତଥାପି ଚାଲିଛି।
ହୁଁ ତାପରେ ଚକିରେ ବି ଯେମିତି ବିରି ରଗଡା ଯାଏ। ଚାଉଳ ରଗଡା ଯାଏ, ହୁଁ କୋଳଥ ବି ରଗଡା ଯାଏ। କୋଳଥ ଏକ ଡାଲି ଜାତୀୟ ଖାଦ୍ୟ ତାକୁ ମାନେ ଧର ଥଣ୍ଡା ଥଣ୍ଡା ହେଇଥିବ ତାକୁ କୋଳଥ ଡାଲିି କରି ଖାଇଲେ ଥଣ୍ଡା ଛାଡିଯାଏ।
ହୁଁ ନା ଡାଲି ଟା କେତେ ପ୍ରକାରର ଅଛି?
ହଁ। ମୁଗ, ହରଡ଼, କୋଳଥ, ଏ ସବୁ ବିରି ଡାଲି ଏ ସବୁ ଅଛି ଆଉ।
ବୁଟ ଡାଲି, ଚଣା ଡାଲି, ଆଉ ମସୁର ଡାଲି।
ହୁଁ।
ହୁଁ।
ଆଉ
କୋଉ କୋଉ ଡା-ଡାଲିଟାରେ ଅଧିକ ଭିଟାମନ୍ ଅଛି।
ସବୁ ଡାଲିରେ ତ ଅଛି ଆଉ ହରଡ ଡାଲି ଟିକେ ଅ ଅଧିକ ଭିଟାମିନ ଅଛି।
ହୋଉ ହଁ ହରଡ଼ ଡାଲି ନାଇଁ ନାଇଁ ହରଡ ଡାଲି ନାହିଁ ବେଶୀ
ଆଉ
ସବୁଠାରୁ ମୁଗ ଡାଲିରେ ହେଲା ଭରପୁର ଭିଟାମିନ ହଜମ ସ ଭିଟାମିନ ଭରପୁର ତାର ମୁଗ ଡାଲି। ଆଉ ଡାକ୍ତର ମାନେ ବି ମୁଗ ଡାଲି ଖାଇବାକୁ କହନ୍ତି
ହୁଁ।
ଆଉ ଏବେ ଯୋଉ ରଜ ପର୍ବ ଗଲା ତା ଦେହରେ କୋଉ ସବୁ ଫଳ ଖାଇଥିଲେ ସେତେ ସେଇ ସିଜିନରେ କୋଉ ଫଳ ମିଳେ ହ
ଆମେ ହୁଁ ସବୁ ପ୍ରକାର ଆମ୍ବ ପଣସ ଖଜୁରୀ କୋଳି ସପୁରୀ ଯୋଉ ଜାମୁଡୋଳ ଖଜୁରୀ କୋଳି ଲିଚୁ କୋଳି ଆଉ ଆଉ ଏଟା କି କୋଳି ଆଣିଥିଲେ ଏବେ ଆଉ ଆଉ ଜାମୁ କୋଳି ବି ଆଣିଥିବେ। ଜାମୁ କୋଳି ଏ ସିଜିନରେ
ଏବେ ତ ଜାମୁକୋଳି ଅ ଅଧିକ ପିଲାମାନେ ଖାଉଛନ୍ତି ତୋଳିକି
ହଁ। ଆଉ
ଆଉ ବାଡିରେ ସବୁ କୋଉ କୋଉ ଗଛ ଲାଗିଛି?
ବାରିରେ ତ କଖାରୁ ଭେଣ୍ଡି ପୋଇ ଆଉ ଜହ୍ନି କାକୁଡି ଛଚିଣ୍ଡା କଲରା
ହୁଁ କଖାରୁ ଗଛର କୋଉ ସବୁ ଅଥାନ୍ତି ତାର
କଖାରୁ ଗଛର ଡଙ୍କ ତାର ପତ୍ର ତାର ଫୁଲ ସବୁ ଜିନିଷ ବ୍ୟବହାର କରାଯାଏ
ହଁ
ଆଉ କଖାରୁ ଡଙ୍କ କୁ ସାଗ ଭାଜନ୍ତି।
ହୁଁ।
ଶାଗ ପକେଇଲେ ବହୁତ ଭଲ ଲାଗେ।
ହୁଁ।
ଟିକେ ନେ ହଉ ନାଇ ନାଇ ନାଇ ନାଇ ନାଇ। ଆଉ ଆଉ ବର୍ଷା ତ ଆମର ପକେଇଲାଣି।
ବର୍ଷା ହେଲେ ମାନେ ଚା ପକୁଡି ଏ ସବୁ ଖାଆନ୍ତି କରିକି ଆଉ ବର୍ଷା ପାଗରେ ଆଉ
ତ ସେମତି ହେଲା ହେଲାନି।
ହୁଁ।
ଆଉ ମାଣେ। ଚା ପକୁଡ଼ି ବର୍ଷା ପାଗୁକୁ ମୁଢ଼ିରେ ବାଦାମ ନଡ଼ିଆ ତେଲ ବର୍ଷା ପାଗୁକୁ ବୋହୁତ ଭଲ ଆଉ ଧାନବର ରିନୁର ଜ